ଦଉ
ହାଲୋ। ହାଲୋ ହାଲୋ। ମୋ ଭଏସ୍ ଯାଉଚି କି ହାଲୋ?
ହଁ।
ଓକେ ଆଜି କଣ ଖାଇଛନ୍ତି?
ଖାଇନି ଖାଇବି।
ଓ ହୋ ହୋ। ଆଉ ପୁରୀ ବିଷୟରେ ଜାଣିଛନ୍ତି?
ହଁ।
କଣ ତା ବିଷୟରେ ଟିକେ କହିଲେ? ହେଲୋ।
ହାଲୋ।
ଆପଣ ପୁରୀ ଯାଇଛନ୍ତି ପୁରୀ?
ହଁ
ଓକେ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ମୋ ମାମା ଆଉ ବାବା, ଦିଦି ମୁଁ।
ଓହୋ ଏବେ କଣ ପଢୁଛନ୍ତି?
ଟୁୱେଲଥ ସରିଲା।
କଣ ସରିଲ?
ଟୁଏେଲ୍।
ଟୁଏଲ୍ଭ କୋ ଷ୍ଟ୍ରିମ୍ ନେଇଥିଲେ?
ସାଇନ୍ସ।
ସାଇନ୍ସ ଭଲ ହେଇଛି ଏକ୍ଜାମ?
ହଁ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ।
ଆଉ କଣ କୁହନ୍ତୁ?
ଆଉ ଏବେ କଣ କରୁଛନ୍ତି?
ବସିଥିଲି।
ଟୁଏଲଥ ପରେ କଣ କରିବେ ବୋଲି ଭାବିଛନ୍ତି? ହ୍ୟାଲୋ ହ୍ୟାଲୋ
କାଲି ଆମେ ପୁରୀ ଯାଇଥିଲୁ।
କୁଆଡେ ବୁଲିବାକୁ ଯାଇଥିଲେ?
ପୁରୀ ଯାଇଥିଲୁ କାଲି ଆମେ।
ପୁରୀରେ କଣ କଣ ଦେଖିଲେ?
ଯାଇଥିଲୁ ପୁରୀର ମନ୍ଦିର ଭିତରେ ତ ଚାରି ପାଞ୍ଚ ଘଣ୍ଟା ଲାଗିଗଲା। ତାପରେ ଆସିକି ସମୁଦ୍ର କୂଳକୁ ଯାଇଥିଲୁ। ସମୁଦ୍ର କୂଳରେ ଘଣ୍ଟେ ଦି ଘଣ୍ଟା ବସିକି ନୀଳାଦ୍ରି ବ୍ରିଜ ଯାଇଥିଲୁ।
ଓହୋ ପୁରୀରେ ଭଲସେ ଠାକୁର ଦର୍ଶନ କଲେ?
ହଁ।
ଓହୋ ତାପରେ ନୀଳାଦ୍ରିପୁର ଯାଇକି ଘରକୁ ପଳେଇ ଆସିଲେ।
ହ ତାପରେ ଆମେ ଯାଇଥିଲୁ ବା ବାଲୁକେସ୍ୱର ଯାଇଥିଲୁ ବରାଳା ବାଲୁକେଶ୍ଵର ତାପରେ ଘରକୁ ଆସିଥିଲୁ।
ଆଉ ସି ବିଚ ରେ ଖାଲି ବସିଲେ ନା ଗାଧେଇଲେ।
ବସିଥିଲୁ ଗାଧୋଇ ନଥିଲୁ ତାପରେ ବୁଲାବୁଲି କରିକି ଆସିଲୁ।
ଓହୋ କେମିତି ଗଲା ଦିନ ଟା ପୁରା?
ଭଲ ଯାଇଥିଲା।
ଓହୋ ଆଗକୁ କେବେ ପ୍ଲାନିଂ ଅଛି ଯିବାର?
ରଜ ବେଳକୁ ବୋଧେ ଯିବୁ।
ଓହୋ ପୁରୀରେ ଆପଣ ରହୁଛନ୍ତି ବୋଧେ?
ନା ନା।
ଓହୋ ବୁଲିଲ ଆ ଆଉ ପୁରୀର କୋଉ ଦ୍ଵାରରେ ଯାଇଥିଲେ, ଯୋଉ ଚାରିଟା ଦ୍ଵାର ଅଛି?
ଆମେ ପୂର୍ବରେ ହିଁ ଯାଇଥିଲୁ।
ଓହୋ ପୂର୍ବ ଦଵାର ଆଉ ତା ଭିତରେ ଖାଇଲେ ନା ନାଇଁ ଯୋଉ ମହାପ୍ରସାଦ?
ହଁ ଖାଇଥିଲୁ।
ଓହୋ ଭଲ। କିଏ କିଏ ଯାଇଥିଲେ ଆପଣ ଖାଲି ଏକୁଟିଆ?
ମୁଁ ଯାଇଥିଲି ଆଉ ଗୋଟେ ମୋର ଦିଦିଟା ଯାଇଥିଲେ।
ଓହୋ ଦୁଇ ଜଣ ଯାଇଥିଲ? ଆଉ ପୁରୀରେ କଣ ଅଧିକ ଗହଳି ଥିଲା ନା କେମିତି କଣ ଥିଲା?
ପୁରୀରେ ତ ଏମିତିରେ ବି ସବୁବେଳେ ଗହଳି ରହୁଛି କାଲି ଟିକେ କିନ୍ତୁ ଅଧିକ ଥିଲା।
ହଉ ଠିକ୍ ଅଛି ତାହେଲେ। ତଥାପି କେତେ ଘଣ୍ଟା ଲାଇନରେ ଛିଡ଼ା ହେଲେ?
ଠିଆ ହେଇଛି ତ ଚାରି ପାଞ୍ଚ ଘଣ୍ଟା।
ଓହୋ କଣ ଖରା ବେଳେ ଯାଇଥିଲେ ନା ପୁରା ଛାଇ ବେଳୁ?
ଆମେ ଭୋରୁ ଯାଇଥିଲୁ।
ଓ ହୋ ଭଲ ଭଲ ଆଉ କଣ ଠାକୁରଙ୍କ ପାଖରେ ତ ପ୍ରାର୍ଥନା କରିଥିବେ ଆଉ।
ହଁ।
ହଉ ଠିକ ଅଛି ବହୁତ ଭଲ। ଆଉ କଣ କୁହ।
ଆଉ କଣ କୁହନ୍ତୁ।
ଆଉ କଣ ଆଜି କଣ ଖାଇଲେ?
ଖାଇନି ଖାଇବି।
କଣ କହିଲେ ଶୁଭିଲାନି?
ଖାଇନି ଆଉ ଟିକେ ପରେ ଖାଇବି।
ଓହୋ ଦିନକୁ ଗୋଟେ ଥର ବୋଧେ ଭାତ ଖାଉଛ।
ହଁ।
ହଉ ଦିନକୁ ତଥାପି କଣ ରାତିରେ କଣ ଖାଉଛନ୍ତି ଭାତ ନା ରୁଟି? ଆଉ କେତେବେଳକୁ ତାହେଲେ ଖାଇବେ ଏବେ ତ ହେଇଗଲାଣି ତିନିଟା ପାଖାପାଖି?
ତିନିଟା ବେଳକୁ ହିଁ ଖାଇବି।
ଓହୋ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ।
ହ୍ୟାଲୋ।
ହ୍ୟାଲୋ।
ଘରେ ସବୁ ଭଲ ଅଛନ୍ତି?
ହଁ।
ଆଉ ଆଗକୁ କିଛି ଅନଲାଇନରେ କାମ କରିବାକୁ ଚାହୁଁଛନ୍ତି କି ମାନେ ଏମତି ଆପଣଙ୍କର ଟ୍ବେଲଥ୍ ସରିଲା?
ଯଦି ଆସିବ ତାହେଲେ କରିବି।
ଓହୋ ହଉ ମୁଁ କହିବି ଆଉ। କାରଣ ଏବେ ସବୁ ଜିନିଷ ବି ଅନଲାଇନ କୁ ସିଫ୍ଟ ହେଲାଣି। ତେଣୁ ଆମେ ଯଦି ଅଫଲାଇନରେ ରହିଯିବା ତାହେଲେ ଆମ ପାଇଁ ଲସ୍ ନା। ଯେହେତୁ ଯୁଗ ହିସାବରେ ଆମକୁ ଚାଲିବାକୁ ପଡିବ। ଏବେ ସବୁ ଜିନିଷ ଅନଲାଇନ କୁ ସିଫ୍ଟ ହଉଛି ଖାଇବା ଆଉ ଡ୍ରେସ ପତ୍ର କିଣା କିିଣି ହଉ ଗ୍ରୋସରୀ ହଉ ସବୁ ଜିନିଷ ଅନଲାଇନ। ତେଣୁ ଆଜିକାଲି ଇନକମ୍ ବି ଅନଲାଇନ କୁ ସିପ୍ଟ ହେଇଗଲାଣି। ତେଣୁ ଆମକୁ ଏମିତି କିଛି ଅନଲାଇନରେ ଦେଖିବାକୁ ପଡିବ ଯେ ଯୋଉଥିରୁ କିଛି ଆମେ ଇନକମ୍ କରିପାରିବା। ମାନେ ବହୁତ ସାରା ପ୍ଲାଟଫର୍ମ ଅଛି। ତେଣୁ ସେଇ ବିଷୟରେ ମୁଁ କହିବି ପରେ। ଆଉ କଣ ମାନେ ସାଇନ୍ସ ଯୋଉ ନେଇଥିଲେ କୋଉ ବିଷୟ ଟା ସବୁଠୁ ଭଲ ଲାଗେ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁମ୍ କଣ କୁହନ୍ତୁ? ହୁଁ
ଖାଇସାରିଲେଣି ଆପଣ?
ହୁଁ ଖାଇସାରଲିଣି।
କଣ ଖାଇଥିଲେ?
ଆଜି ଭାତ, ଅଣ୍ଡା ତରକାରୀ, ଶାଗ। ଆଉ ମିଶ୍ଚରଏତିକି।
ଶୋଇବେନି?
ନା ଓପରଓଳି ମୁଁ ଶୁଏନି। ଓପର ଓଳି ଦେଖିଆ କଣ ଟିକେ ଲେଖା ଲେଖି କରିବାର ଅଛି। ଆହୁରି ବହୁତ୍ ସାରା କାମ ଅଛି। ଟାଇମ୍ ପଳେଇ ଭିତରେ ଆଉ କିଏ ଶୋଇିବ? ଆଉ ଆପଣ ଶୋଉଛନ୍ତି ନା ନାଇଁ ଓପର ଓଳି?
ନା। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମୋ ଭାଇ ଆଉ ଫାଦର ମଦର। ଏତିକି। ଆପଣଙ୍କ ଘର ବୋଧେ କେତେ ଜଣ କଇଲେ ତିନି ଜଣ?
ଚାର୍ ଜଣ।
ଚାରି ଜଣ ଆପଣ କଣ ଭଉଣୀ ଦି ଜଣ ନା ଭାଇ ଭଉଣୀ?
ମୋର ଗୋଟେ ଭଉଣୀ ଆଉ ଗୋଟେ ମୁଁ।
ଓହୋ ଆପଣ କଣ ବଡ ନା ସାନ?
କଣ କହିଲେ?
ଆପଣ ବଡ ନା ସାନ?
ସାନ।
ଓହୋ। ହଉ ଭଲ କଥା। ଆଉ ଘରେ ସବୁ କଣ ଭଲ ଅଛନ୍ତି?
ହଁ।
ଆଉ କଣ ବାବା ଘରେ ଅଛନ୍ତି ନା ସେ କାମକୁ ଯାଇଛନ୍ତି?
ଆସିଲେ ଏବେ ଆଉ ଟିକେ ପୂର୍ବରୁ।
ଓ ହୋ। ଆଉ ଆଣ୍ଟି କିଛି କାମ କରୁଛନ୍ତି ନା ହାଉସ ୱାଇଫ୍?
ସେ ଗୋଟେ ଅଫିସରେ ଅଛନ୍ତି।
ଅଫିସ୍ କଣ ଗର୍ମେଣ୍ଟ ନା ପ୍ରାଇଭେଟ?
ପ୍ରାଇଭେଟ୍।
ଓହୋ ଭଲ ଭଲ। ଆଉ ଫାଦର କଣ କରନ୍ତି?
ସିଏ ଟିଉସନ୍ କରନ୍ତି।
କଣ ବିଜନେସ୍ ମ୍ୟାନ୍?
ହଁ।
ଓହୋ ଭଲ ଭଲ। ହଉ ଠିକ ଅଛି ଆପଣଙ୍କ ସାଙ୍ଗରେ କଥା ହୋଇ ବହୁତ୍ ଭଲ ଲାଗିଲା। ରଖୁଛି।
ହାଲୋ ରଖୁଚି।
ହଁ ହୁଁ।